ଅଁ
ହାଲୋ, ହଁ।
ନମସ୍କାର କେମତି ଅଛନ୍ତି? ହାଲୋ ଭଏସ ଆସୁନି ଆପଣଙ୍କର। ହ୍ୟାଲୋ।
ହଁ ଟିକେ।
ହ୍ୟାଲୋ।
ହଁ ହ୍ୟାଲୋ।
ଅଁ ଭଏସ ସିଲା।
ଆପଣଙ୍କର ଭଏସ ଆସୁନି ଠିକ୍ ସେ ହଁ ହ୍ୟାଲୋ ଏବେ ଆସିଲା କୁହନ୍ତୁ। ନମସ୍କାର କେମତି ଅଛନ୍ତି?
ଭଲ। ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି। ଆଚ୍ଛା କଣ ଖାଇଛନ୍ତି ଆଜି?
ପଖାଳ ଖିଆ ହେଇଥିଲା ଆଜି।
ଆଚ୍ଛା ତ ଆପଣଙ୍କର ଘରେ ସମସ୍ତେ କିଏ ଅଛନ୍ତି, କେମିତି ଅଛନ୍ତି?
ଆମ ଘରେ ସମସ୍ତେ ଅଛି ବୋଉ ଅଛନ୍ତି, ମୋ ଭାଇ ଅ ଅଛି ଦାଦା, ଖୁଡୀ ତ ଜେଜେବାପା, ଜେଜେମା ହରିକା ଅଛନ୍ତି ଭାରି। ସବୁ ଠିକ୍ ଠାକ୍ ଆସିଲେ।
ହୁଁ। ଆଛା ତ ଆପଣଙ୍କୁ କୋଉ ଜାଗା ବୁଲିବା ପାଇଁ ଭଲ ଲାଗେ ବେଶୀ?
ମତେ କଟକ ଏରିଆ।
କଟକ ର କୋଉ ଜାଗା ଆ ଆପଣଙ୍କୁ ଭଲ ଲାଗେ?
ଏଇଟା ତ ମାନେ କଟକରେ ତ ଯାହାବ ବି ବସ ପଚାରିବ ସେ ଗୋଟେ ଜାଗା ହିଁ କହିବ ଆମର ଷ୍ଟାଡିୟମ ଷ୍ଟା ଷ୍ଟାଡିୟମ୍ ନହେଲେ କିଛି ନାହିଁ।
ଆଚ୍ଛା। ତ କାଟକର ସବୁଠାରୁ ପ୍ରସିଦ୍ଧ ଖାଇବା କଣ?
ଦହି
ଆଛା ତ କେବେ ପୁରୀ ଯାଇଛନ୍ତି?
ଉଁ ମଝିରେ ଯାଇଥିଲି ଥରେ ପୁରୀ।
ପୁରୀ ବିଷୟରେ କଣ ଜାଣିଛନ୍ତି କୁହନ୍ତୁ?
ପୁରୀ ବିଷୟରେ ଆଉ କଁ ପୁରୀ କହିଲେ ହିଁ ମହାପ୍ରଭୁ ଆମର
ଆଚ୍ଛା ତ। ମହାପ୍ରଭୁ ତ କହିଲେ ଠିକ୍ ଅଛି ପୁରୀ ସମସ୍ତେ ବୁଝିବେ। ପୁରୀ ଅ ମହାପ୍ରଭୁଙ୍କର। ରଥଯାତ୍ରା ହୋଉ କି ପୁରୀ ବିଷୟରେ ଅଲଗା କିଛି ଯଦି ଜାଣିଛନ୍ତି କୁହନ୍ତୁ?
ପୁରୀ ବିଷୟରେ ଅଲଗା କିଛି।
ଆଇଥିଙ୍କ୍ ନ ମୁଁ ଯେତେ ଅଛି ପୁରୀ ସେ ଆ ଠାକୁ ଭଗବାନଙ୍କ ଉପରେ ଅଧିକା ଆଉ କିଛି ପୁରୀ ବିଷୟରେ ମୁଁ ଜାଣିନି।
ହୁଁ। ତ ଠିକ୍ ଅଛି ଆ ଯୋଉ ବିଷୟରେ ବି ଆପଣ ଜାଣିଛନ୍ତି କୁହନ୍ତୁ? ଖାଇବା କଣ ବନାନ୍ତି?
ମୋ ରୋଷେଇ।
ହଁ।
ରୋଷେଇ ଏମିତି ଏଫ୍ କର୍। ତିଏ ବୋହୁ ବୋହୁତ୍ କିଛି ବାର୍ଦିଏ ମାନେ ସେମିତି ରୋଷେଇ କରିଦିଏ କରିଦିଏ ଯଦି କିଛି ନୂଆ ଟ୍ରାଏ କରିବା ଥିବ ଯଦି କଣ ତ ଟିକେ ଶିଖିବାକୁ ପଡେ ଆଉ।
ଆଛା ତ କଣ ଆପଣ ସବୁଠାରୁ ଭଲ ବନେଇ ପାରନ୍ତି?
ସବୁଠୁ ଭଲ ମୋ ଦ୍ୱାରା ମଞ୍ଚୁରିଆନ୍ ହୁଏ।
ଆଚ୍ଛା ଚାଇନିଜ ଭଲା କଥା। ତ ମଞ୍ଚୁରିଆନ ର ପ୍ରସେସ୍ ମାନେ ରେସିପି ଟା କଣ କେମତି? ତାର ପ୍ରସ୍ତୁତି ପ୍ରଣାଳୀ କେମିତି?
କିଛି ନାଇଁ କୋଉ ଇଏ କୋବି କୁ ଛୋଟ ଛୋଟ କରିକି କାଟି ଦବ। ସେଥିରେ ଯୋଉଁ କର୍ନ ଫ୍ଲାୱର୍ ଆଁ ଯୋଉ ରାଇସ୍ ଫ୍ଲାୱାର୍। ତାକୁ ମିକ୍ସ୍ କରିଦବ ତାକୁ ଗୋଟେ ଡୋ ଟାଇପ୍ ର ବନେଇ ସେଥିରୁ ବାସ୍ ଛୋଟ ଛୋଟ ଇଏ କରି ଛାଣି ଦବ। ଛାଣିକି ଗୋଲଡେନ ବ୍ରାଉନ୍ ଟାଇପ୍ ର ହେଇଗଲେ ତାକୁ ବାହାର କରିଦେଇକି ଚି ଆମର ଯାଉ ତାର।
ଉଁ ଛ।
ତାର ଇଏ ବନେ କହିଲେ ଆମକୁ କ ଟମାଟ ସକ୍ସ ଆଣ୍ଡ ଅ ସୋୟା ସକସ ଚିଲ୍ଲୀ ସକସ। ଏ ସବୁ ଦରକାର ହବ ଦେନ୍ ଟମାଟ ସସ ସୋୟା ସକସ ଆଉ ଚିଲ୍ଲୀ ସସ ଯାହା ଦରକାର ହବ ତା ସହିତ ପିଆଜ ପ ବେଶୀ ବଡ଼ ନୁହଁ ତାର ହାପ ର ଯଉ ସକ ଆଉ କ୍ୟପ୍ସିକମ୍ ବାସ୍ ସେତିକି ଆଉ ତାକୁ ଦେଇ ଟିକେ ଭାଜି ଦବୁ କ୍ୟପ୍ସିକମ୍ ଆଉ ଇଏକୁ ସେ ତିରେ ସକ୍ସ ଯେତିକି ସକ୍ ସବୁ ପକି ଲୁଣ ଯେତି ତିକି ଯାହା ଦର୍କାର ସେତିକି ପକି ଏଇ ଯୋଉ ଥିରେ ସେ ଯୋଉ ହ୍ୱାଇଟ କଲର କଂ ଗୋଟେ କୁହନ୍ତି ମୋ ନା ମନ ନି ସେଇଗୁରା ପକେଇ ଦବୁ। ସେ ରେଡ଼ି ହେଇଯିବ।
ଆଛା। ହଉ କଣ କୁହନ୍ତୁ ଆପଣଙ୍କୁ ଖାଇବା ପାଇଁ କଣ ଭଲ ଲାଗେ?
ଆପଣଙ୍କୁ ଖାଇବା ପାଇଁ କଣ ଭଲ ଲାଗେ?
ଖାଇବାକୁ ଘରେ ପାଇ ନା ଘରେ ଆମର ରେ ରେ ଭା ପଖାଳ ଇଏ ଯା ଆଉ ସେ ହଁ ବାହାର ଖାଇବା ହେଲା ଆମର ମୋମୋ।
ଆଚ୍ଛା ମୋମୋ ଭଲ ଲାଗେ।
ଆପଣ ଆଉ କିଛି କୁହନ୍ତୁ? କଣ ଜାଣିଛନ୍ତି ସବୁ କିଛି ଯଦି ଜାଣିବା ପାଇଁ ଚାହୁଁଛନ୍ତି?
ଆପଣଙ୍କ ଘରଟା କୋଉଠି?
ଘର ଆମର ଓଡିଶାରେ ଘର।
ଆମର ବି ଘର।
ଆଚ୍ଛା ତ ଆପଣ କାରିଆପ୍ ର ରୁଲସ୍ ବିଷୟରେ କିଛି ଜାଣିନାହାନ୍ତି କି?
ଏଇଟା ଆଲାଉ ନଥିଲେ କି?
ଅ ମତେ ଲାଗୁଛି ଆପଣ ଜାଣିିନହାନ୍ତି ବଧେ କି ଅ ଦେଖିଦେବେ ସେତେବେଳେ।
ବଟ ମୋ ହିସାବ ରେ ତ ମୁଁ ଯାହା କଥା ହେଛି ସେମାନେ ଯାହା କହି କହିଲେ ଆଲାଉ ଅଛିି ବୋଲି।
ଠିକ ଅଛି ଆମର ଡିଷ୍ଟ୍ରିକ ହଉଛି କଟକ ବାକି ତା ତାକୁ ଛାଡିକି ତ ତମର ପ୍ରପର ଆଡ୍ରେସ ତମେ ଦେଇପାରିବ ନାହିଁ ଠିକ ଅଛି। ଆଉ ବାକି ରହିଲା ଆ ଇଂଲିଶ ୟୁସ୍ ହବନି। ଆପଣ ବହୁତ ଥର ଇଂଲିଶ ୟୁସ୍ କରୁଛନ୍ତି।
ଆଚ୍ଛା।
ତ ଓଡିଆରେ ପୁରା ପିଓର ଓଡିଆରେ କଥା ହେବେ ଭଲସେ ଠିକ ଅଛି। ତ ଆପଣଙ୍କୁ ଗଛ ଲଗେଇବା ପାଇଁ ଭଲ ଲାଗେ।
ହଁ ଆମର ଏଠି ବହୁତ ସାରା ଗଛ ମୁଁ ଲଗେଇ ରଖିଚି।
ଆଚ୍ଛା ତ କି କି ଗଛ ଅଛି ଆପଣଙ୍କ ଘରେ କୁହନ୍ତୁ।
ଆମ ଘରେ ଆଲୋଭେରା ଅ ଛି ଏଇଟା ଏଇଟା କିି
କୁହନ୍ତି ଓଡିଆରେ।
ଖୁ କୁହନ୍ତି।
ଘିଁ କୁଅଁର ଗଛ।
ଘିଁ କୁଅଁର ଗଛ।
ହଁ।
ଆଛା ଆ ଜଣାନଥିଲା।
ଠିକ ଅଛି।
ତୁଳସୀ ଗଛ ଆମର ବହୁତ ସାରା ଏଠି ଲାଗେ। ଛି ଏଟା କି ଫୁଲ ଗୋଟେ ଚମ୍ପା ଫୁଲ ଚମ୍ପା ଫୁଲ ଲାଗିଛି ଏଇଟା କୋଉ ଆଉ ଗୋଟେ କୋଉ ଫୁଲ ଗୁଡା ଲାଗିଛି ସେ ମୁଁ ଜାଣିନି ଭାରି ତା ନାଁ ଟା। ଆଉ କିଛିଟା ଅ ପ୍ଲାଣ୍ଟ ଅଛି ମୁଁ ତା ନାଁ ଜାଣିନି ଭାରି।
ଆଛା। ଆଉ କଣ? ଆପଣଙ୍କ ଘର ଆଡେ ବର୍ଷା ହଉଛି?
ବର୍ଷା ତ ହୋଉଛି ଭାରି।
ଉଁ ବର୍ଷା ବହୁତ ହଉଛି। ହ
ବର୍ଷା ଯୋଗୁ କୁଆଡେ ବାହାରି ବି ହଉନି।
ହୁଁ ବହୁତ ଜୋରେ ତ ବର୍ଷା ହୋଉଛି। ତ ଆଉ କଣ ଆପଣଙ୍କୁ ମନ୍ଦିର ଯିବା ପାଇଁ ଭଲ ଲାଗେ?
ହଁ।
ହ କୋଉ ମନ୍ଦିର ଯାଇଛନ୍ତି?
ଆମ ପାଖାପାଖି ଯେତେ ମନ୍ଦିର ଅଛି ଆମ ଘର ପାଖରେ ସବୁ ମନ୍ଦିର ମୁଁ ଯାଇଛି ଭାରି।
ଆଚ୍ଛା। ଠିକ ଅଛି ନମସ୍କାର ବହୁତ ଭଲ ଲାଗିଲା। ଆପଣଙ୍କ ସହିତ କଥା ହେଇ ପୁଣି ପରବର୍ତ୍ତୀ ସୋମାବାର କଥା ହବା ରଖୁଛି ନମସ୍କାର।
ଆଁ
ହଁ।